କୁହନ୍ତୁ ହୁଁ ଜୟ ଜଗନ୍ନାଥ କଣ କରୁଚନ୍ତି।
ମୁଁ ଏଇ ମାର୍କେଟ ଟିକେ ଆସିଥିଲି ତ ବଜାର ଟିକେ ଆସିଥିଲି ତ ସଉଦା ନେବା ପାଇଁ ଏଇ ଯାଉଚି ଘରକୁ।
ଓହୋ ମାର୍କେଟରେ କେତେ ବୁଲୁଚନ୍ତି କି?
ମାର୍କେଟ ରେ ବୁଲୁନି ଏ ଯୋଉ ଘରେ ଟିକେ ଘରେ ବେକାରୀଆ ହେଇକି ବଇଚି। ଆ ଯୁଆଡେ ନାହିଁ ସିଆଡେ ପଠେଇଲେ ତ ଯିବାକୁ
ମାର୍କେଟ ରେ ବୁଲିବା ପାଇଁ ଭଲ ଲାଗେ ତମକୁ? ମାର୍କେଟରେ ହଉ କିମ୍ବା କୋଉଠି ବି ହଉ ବାହାରେ?
ମତେ ଭିଡ ଜାଗାରେ ବୁଲିବା ପାଇଁ ଭଲ ଲାଗେନି ବଜାର ଫଜାର ରେ ମତେ ବୁଲିବା ପାଇଁ ଭଲ ଲାଗେନି ଯଦି ଏଇ ଯୋଉ ପର୍ବ ପର୍ବାଣୀ ହୁଏ ଭିଡ ରୁହେ ନା ମତେ ଭଲ ଲାଗେନି। ଯଦି ଫାଙ୍କ ଙ୍କା ଥିବ ତାହେଲେ ବୁଲିବା ପାଇଁ ବହୁତ ଭଲ ଲାଗେ। ତମକୁ?
ମତେ ବୁଲାବୁଲି କରିବାକୁ ଏତେ ଭଲ ଲାଗେନି। ମତେ ମାନେ ଓନ୍ଲି ଏ ମାନେ କଣ କହିଲୁ ଗାଡିରେ ବସିକି ଖାଲି ଗାଡିରେ ବସିଥିବି ଗାଡି ଚାଲିଥିବ ମାନେ ଏଇଆ ଆଉ କୋଠି ଓଲେଇବିନାଇ କି ବୁଲିମିନାହି କୁଆଡେ।
ବୁଝି ବୁଝିଲି। ହଁ ହଁ ଭଲ ଲାଗିବ ସେଇଟା। ଏଇ ପାହାଡ ଫାହାଡ ଜାଗା ଗୁଡା
ହଁ ହଁ ମାନେ ଦୂର ରାସ୍ତା ଥିବ କେବଳ ଗଛ ଛ ସାଇ ଅ ଗଛ ସାଇଟ୍ ରେ ଥିବ। ଅଳ୍ପ ଗାଡି ଯାଉଥିବ ବେଶ ଟିକେବି ଗାଡି ସାଉଣ୍ଡ ହଉନଥିବ।
ଠିକ କଥା ସେଇଭଳିଆ ହେଲେ ଭଲ ଲାଗିବ।
ଏମିତି ମତେ ଭଲ ଲାଗେ ଟିକେ ଆଉ। ମୁଁ ଆଜି ଦିନରେ ଖାଇଥିଲି ଭାତ ସୋୟାବିିନ୍ ତରକାରୀ
ହୁଁ।
ଆଉ ଭାତ ସୋୟାବିନ୍ ତରକାରୀ ଆଉ ଦଳା ଦଳି ଏମିତି ଆଉ ହଁ। ହଁ ରୋଷ ଶେଇ ମାନେ ଯଦି ବତେଇଦେବେ ତାହେଲେ କରିଦେବି ଆଉ। ହଁ ମାନେ ସେମିତି
ତ ତମେ ଏଇ ଭିଡିଓ ଫିଡିଓ ଦେଖିକି କରିପାରିବ ଆଉ ନାଇଁ କି?
ସେଇଭଳିଆ ଆଉ ତଥାପି ମାନେ ସ୍ଵାଦ ବି ସ୍ଵାଦ ବି ଠିକ ଠାକ ନ ଆସିପାରେ ମାନେ ସେଟା ବି ଗ୍ୟାରେଣ୍ଟି ନୁହଁ।
ହଁ। ବୁଝିଲି ବୁଝି
ହଁ। ଏମିତିକା ପରିସ୍ଥିତି ଆଉ।
ଆଉ କଣ କୁହ। ତମ ବିଷୟରେ ତମକୁ କଣ ଖାଇବା ପାଇଁ ଭଲ ଲାଗେ କଣ ପିନ୍ଧିବା ପାଇଁ ଭଲ ଲାଗେ। କଣ ନାଇବା ପାଇଁ ଭଲ ଲାଗେ?
ମତେ ଚୂର୍ଦାର ପନ୍ଦିବାକୁ ଭଲ ଲାଗେ ଅ ଶାଢୀ ପିନ୍ଧିବା ପାଇଁ ଭଲ ଲାଗେ। ଆ ଜିନ୍ସ ଆଉ ଯୋଉ ଢୋଲା ଢୋଲା ଯୋଉ ଟପ୍ ଉଡା। ସେଇଗୁଡା ପିନ୍ଧିବା ପାଇଁ ଟିକେ ମତେ ଭଲ ଲାଗେ। ଆଉ ସତ କଥା କହିବାକୁ ଗଲେ ଟୋ ଟାଲି ମତେ ଖାଲି କିଛି ନାଇଁ ଯୁଆଡେ ତୁ ଯାବ୍ ମାନେ ଖାଲି କେମିତି ଘରକୁ ଆସିଲେ ଗୋଟେ ଫ୍ରକ୍ ଟାଇପର ମିଡିଟେ ଗଳେଇ ଦବୁ ସ‌ଇଲା ବୁଲିବୁ ଘରେ। ଶାନ୍ତି ଲାଗେ।
ଆଉ ଖାଇବା ପାଇଁ ଅ ଖାଇବା ପାଇଁ କଣ ଅଂ ଖାଇବା ପାଇଁ ସେମିତି କିଛି ନୁହେଁ। ବେଶୀକରି ଭାତ ଡାଲି ଆଳୁ ଭର୍ତ୍ତା ଖାଇବା ପାଇଁ ବୋହୁତ ଭଲ ଲାଗେ। ଶାନ୍ତି ଖାଇବା ମାନେ
ହଁ ଏ ଆଡ କରିଦେବେ। ହଁ କୁହ। ନା ଏଇଠି ଜଣେ ଭାଇ ଅଛନ୍ତି। ସେ ନେଇକି ଶୁଣୁଥିଲେ ସବୁ ମୋ କଥା କାନରେ
ଓହୋ ତମେ କଣ ଖା ତମକୁ କଣ ଖାଇବା ପାଇଁ ଭଲ ଲାଗେ?
ମତେ ସା ଯା ଟିକେ କରିଦବ ଯା ସାଧା ଜିନିଷ ଓପରେ ଟିକେ ଛତୁ ଫତୁ ଭଲ ଲାଗେ ଡାଲମା, ଶାଗ ଫାଗ ଆଉ ମସଲା ଭଜା ଏଇଭଳିଆ। ଆଉ ଆଇଁଷ ଓପରେ ଚି କେନ ମାନେ କୁକୁଡା ଆଉ ଆଁ ମାଛ ଏଉଡାକ।
ଓହୋ। ମାନେ ଯୋଉ ବୁଲିକି ଆଇଲି। ହାଲୋ। ହଁ ଆଉ ପିନ୍ଧିବାକୁ କଣ ଭଲ ଲାଗେ ତମକୁ?
ପିନ୍ଧିବାକୁ ମତେ ଜିନ୍ସ ଭଲ ଲାଗେ। ସବୁ କିଛି ମୁଁ ପିନ୍ଧିପାରିବୁ ମାନେ ସବୁ କି କ ମ୍ଫର୍ଟେବୁଲ ବାକି ଯୋଉ ଛୋଟ ଛୋଟ ସର୍ଟସ ଗୁଡାକ ହଁ ଟିକେ କମ୍ଫର୍ଟେବୁଲ ନୁହଁ ଆଉ ମାନେ ଭଲ ଲାଗେ। ମାନେ ଘରେ ପିନ୍ଧି ଦେବି କିନ୍ତୁ ବଜାର ଉପରକୁ ପିନ୍ଧିକି ଆସିପାରିବିନି ଆଉ।
ହୋଉ ରୁହ।
ଆଉ ବଜାର ଆସିଚ କଣ ଖାଇକି ଯିବନା ନା ସେମିତି ଘରକୁ ପଳେଇବ?
ଯାଇଥିଲି ଏଠୁ ନୋଉଟିକି ଆଇଲି। ଏଇ ବଜାର ଆସିଥିଲି କଣ ଖାଇବି କିଛି ନା ପଳେଇବି।
ଓହୋ କିଛି ଖାଇକି ଯିବେ ନା ଆଉ ବଜାର ଆସଚନ୍ତି ଗୁ ପଚୁପ ଫୁପଚୁପ ଟିକିଏ ଖାଇବେ ନା କଥା ନା ଆଉ।
ଗୁପଚୁପ ଖାଇବିନି ଦେହ ଟିକେ ଭଲ ଲାଗୁନି ତ ଖାଇବିନି। ଦେଖିଆ ଘରୁକୁ ଟିକେ ଜଳଖିଆ ନେଇଯିବି ଆଉ।
ହୁଁଁ ହୁଁ ଘରେ ଜଳଖିଆ ନେଇକି ବସିକି ଖାଇବ ଆଉ।
ହଁ।
ହଁ ହଁ।
ଜଳଖିଆ ଟିକେ ମତେ ଖାଇବା ପାଇଁ ଭଲ ଲାଗେ ତ। ଆଉ ସେଇଥି ପାଇଁ ଟିକେ ନେଇଯାଉଚି ଜଳି
ଜଳଖିଆ ଓପରେ ମାନେ କଣ ଭଲ ଲାଗେ ଛଣାଛଣି ଓପରେ?
କେବଳ ମତେ ଇଟିଲି ଭଲ ଲାଗେ ଆଉ ଚପ୍ ଭଲ ଲାଗେ ମାନେ ଆଉ କିଛି ବି ଭଲ ଲାଗେନି ଜଳଖିଆ ଉପରେ।
ହଁ ହଁ
ହଁ ମତେ ସେଗୁଡା କିଛି ଭଲ ଲାଗେନି ଆଉ।
ହଉ।
ତମକୁ?
ମତେ ଛଣାଛଣି ଉପରେ କେବଳ ହଁ କଣ ସିଙ୍ଗଡା ଟା ଟିକେ ଆଗରୁ ଭଲ ଲାଗୁଥିଲା କିନ୍ତୁ ଏଇ ଟିକେ ଦେହ ଖରାପ ହେଲା ଦିନ ଠାରୁ ଗ୍ୟାସ ଫ୍ୟାସ ହେଲା ଦିନ ଠାରୁ ଆଉ ଏ ସେ ଛଣା ଛଣି ଟିକେ ପସନ୍ଦ ନୁହଁ ସେମିତି ଖାଇବାକୁ ଦେଲେ ଚପ୍ ଫପ୍ ଟିକେ ବରା ଟିକେ ମାନେ ଯାହାବି ଖାଇମି ଗରମ ଗରମ ଗରମ ଗରମ ଟିକେ ଭଲ ଲାଗେ ବୋଲି ଖାଇଦିଏ ଆଉ। ମାନେ ଛୋଟବେଳେ ଯେମିତି ପୁରା ଆଶା ଆଁ ମୁଁ ଏଇଟା ଖାଇମି ଆଉ ମା ପାଖରେ ଅ ମାନେ ଅଳି ଗୋଟେ ହୁଏ ଆଉ ତା ତାକୁ ଙ୍କ ପାଇଁ ଅଧିକ ଦେଇଦେଲୁ ମୁଁ ଅଧିକ ଖାଇମି ସେଣିକି ପେଟରେ ଜାଗା ନଥାଉ ଅଧିକ ଖାଇବା ପାଇଁ କିନ୍ତୁ ଝଗଡା ଟା ଚାଲିଥିବ କି କଣ ପାଇଁ ତୁ ଭଉଣୀ କି ଅଧିକ ଦେଲୁ। କି କଣ ପାଇଁ ତ ପୁଅକୁ ଅଧିକ ଦେଲୁ। ଏଇଆ ଆଉ ଆଉ ସେ ସମୟର ସେ ଖାଇବାର କାର୍ପାସିଟି ବି ଆଉ ନାହିଁ। ଆଉ ଖାଇକି ହଜମ କରି ହେଲା ଭଳିଆ ଇଞ୍ଜିିନ ବି ଆଉ ଟାଣୁନି।
ହଁ।
ଏଇୟା ଆଉ।
ଏବେ ଆଗରୁ ଟିକେ ଆଗରୁ କେତେ ଜିନିଷ କୁୁରକୁରି ହଉ ଚକୋଲେଟ୍ ହଉ ଓ କେତେ ଜିନିଷ କଣ ଖାଉଥିଲୁ ଏ
ନା ଆଗରୁ ତ ଯାହା ବି ଖାଉଥିଲ ସବୁ ହଜମ କରିଦଉଥିଲ କିନ୍ତୁ ଏବେ ହଜମ କରିବା ଶକ୍ତି ବହୁତ କମି ଯାଇଛି।
ଏବେ ଭାତ ଥରେ ଖାଇଲା ବେଳକୁ ଆଉ ଇଚ୍ଛା ବି ହଉନି।
ଖାଇବା ପାଇଁ ହୁଁ। ତାପରେ ଏ-ଏବେ ଆମେ ଯୋଉ ସାର ମସଲା ଜିନିଷ ସବୁ ଖାଉଛନ୍ତି। ଆଉ ସେ କେତେ ଦିନ ବି ଆମର ଆୟୁଷ ବି ସେ ସେଟା ଭଗବାନ ହିଁ ଜାଣିଥିବେ ଆଗ ମାନେ ଆମ ଜେଜେମା ମାନେ ଯେ ଯେତିକି ବର୍ଷ ବଞ୍ଚୁଥିଲେ। ତାଠାରୁ କମ ବର୍ଷ ବଞ୍ଚିବେ ଆମ ବାପା ମା ମାନେ କାରଣ ସେମାନେ ଅଧା ଅଧି ଖାଇଛନ୍ତି ମାନେ ସୁ ତ ଜିନିଷ ଖାଇଛନ୍ତି ଆଉ ତାପରେ ଆସିବା ଆମେ ଖାଲି ତି ମାନେ କଣ ବାହାସାହା ହେଇନଥିବା ହେଣେ ଡାକେରା ଆସିବଣି। ଯାହା ସବୁ ଖାଇଚ ଆସ ଏଇଠି ସବୁ ବାନ୍ତି କରିବ।
ସେଇଟା ତ ସତ କଥା ଏବେ ଥରେ ଖାଇଦେଲେ ଆଉ ଇଚ୍ଛା ହଉନି ଖାଅ ମାନେ ଏ ଖାଇବା ପାଇଁ ଆଗରୁ କେତେ ଭଲ ଥିଲା।
ଖେଳୁଥିଲେ ସବୁ କିଛି ହଜମ ହେଇଯାଉଥିଲା।
ହଁ ଏବେ କିନ୍ତୁ ଆଉ ସେ ସବୁ ନାହିଁ।
ଏବେ ସେ ଖେଳକୁଦ ନାହିଁ ହଜମ ଶକ୍ତି ବି ନାହିଁ ଆମେ କଣ ଏବେ ଖାଲି ଖାଉଛନ୍ତି ବସୁଛନ୍ତି। ନହେଲେ ଟିକେ ଏପଟ ସେପଟ ହଉଛନ୍ତି ନହେଲେ ଆଉ ତ କିଛି କାରବାର କରୁ ବିି ନାହାନ୍ତି ନା।
ଦାଉ ସେମିତି ତ କରି ବିି ପାରିବନି କଣ ପାଇଁ ନା ଅ ଯୋଉ ଅବି ଅଧିକା ଯାହାହେଲେ ମାନେ ଜେନେ ମାନେ ଅଲ ଯୁଗ ଚେଞ୍ଜ ହେଇଗଲାଣି ନା ତ ତମକୁ ଯୁଗ ହେଇ ତାପରେ ବଞ୍ଚିବାକୁ ପଡିବ ତମେ ଏବେ ଶୁଣି ଦେଖ ଦେଖିଥିବ ରିସେଣ୍ଟ ଏବେ ବୋଧେ କାଲି ନା ପୋହର ଦିନର କେସ୍ ଟା। ଜଣେ ଟ୍ରେନରେ ଯାଉଛି ସେଇଥିରେ ତାକୁ ମର୍ଡର କରାହେଇଛି। ସିଏ ଜଷ୍ଟ ସେ ଲୋକଟାକୁ କହିଲା କି ଆଉ ତମେ କଣ ତ ହଁ ତମେ କଣ ଅ ହଁ ଭାଇ ଟି କି ଡୋର୍ ଟା ବନ୍ଦ କରିଦିଅ। ହେଲେ ଡୋର୍ ଟା ତ ସେ ବନ୍ଦ କଲାନି, କହିଲା କି ମୁଁ ଡୋର୍ ବନ୍ଦ କରିବିନି ତମର କଣ ଯାଉଚି। ସେଠୁ ସେ କହିଲା କି ଭାଇ ମୁଁ ତମକୁ ଭଲରେ କହିଲି ଟିକେ ଡୋରଟା ବନ୍ଦ କରିଦିଅ ବର୍ଷା ହଉଚି ଛାଟୁଚି। ଏତିକିରେ କହିଲା କି ଭଲ କଣ ଖରାପ କଣ ମୁଁ ଏବେ ତତେ ଦେଖଉଚି। ଏମ୍ତି କହିକି ତାକୁ ଛୁରୀ ଭିସିଦେଲା।
ଏ ଭଗବାନ୍।
ଅନେଇଚନ୍ତି ସେଠି, ଏଇଟା ରଏଲ୍ ମାନେ ସତରେ ଏଇଟା।
ଏଇଆ ହଉଛି ଆଜି କାଲିକା ସମାଜ୍। ଆଉ ସଂସ୍କୃତି ଏଇଆ ହିଁ ଶିକ୍ଷା ଦଉଚି ଆଗାମୀ ପିଢିକୁ।
କଣ କରିବା, ଏବେ ସେଇଭଳିଆ ହେଇଗଲାଣି ଜେନେରେସନ୍ ଆଉ କିଛି ବାକି ନାହିଁ।
ହୁଁ।
ଚେଞ୍ଜ ହେଇଗଲଣି ନା ଧୀରେ-ଧୀରେ ସେଇଥିପାଇଁ। ଆଉ ଆଉ ତମେ କୁହ। ଆଉ କଣ ଗୋଟେ ପଚାରିଥାନ୍ତି ଭୁଲିଗଲି ତମ କଥା।
କଣ ପଚାରିଥାନ୍ତ ଭୁଲିଗଲ?
ଅ ଛାଡ ଆଉ କଣ କୁହ, ଏଇଭଳିଆ ତ ଦୁନିଆ ଦେଖୁଚ ଆଉ କଣ କରିଆ।
ଏଇତ ଦୁନିଆ ଆଉ। ହ
ଆଉ କିଛି ନାହିଁ, ଅବିକା କଳିଯୁଗ ପୁରା ଶେଷ ହେଇ ଆସିଲାଣି ନା ତ ଏବେ ନିଜ ନିଜକୁ ହିଁ ଲୋକ ମାରିଦଉଚନ୍ତି, ଏବେ ତମେ ଦେଖିଥିବ ଏଇ ପାହାଡ
ହଁ ମାନେ ଆଗୁରୁ-ଆଗୁରୁ କେତେ ଅବା ତମେ ଶୁଣୁଥିଲ ଯେ ଏ ସ୍ଵାମୀ ସ୍ତ୍ରୀ ସ୍ଵାମୀ ସ୍ତ୍ରୀ କୁ ମାରି ଦଉଚି କି ସ୍ତ୍ରୀ ସ୍ଵାମୀ କୁ ମାରି ଦଉଚି। ସେଟା ବହୁତ୍ କମ୍ ଥିଲା, ମାନେ ସେ
ନାଇଁ ଆଗୁରୁ ଲୋକ ଯାହାକୁ ବି ବାହଉଥିଲେ ଆଜେଷ୍ଟ କରିକି ମାନେ ସେମ୍ତି ଚଳିକି ରହୁଥିଲେ, ଯିଏ ମାନେ ଏବେ ତ ପୁଣି କଥା ହଉଚନ୍ତି ମାନେ ଦେଖା କରୁଚନ୍ତି। ଅ ଭିଡିଓ ବନଉଚନ୍ତି କେତେ କରିକି ବି ଲୋକ ମାର୍ଦ ଆଗରୁ ତ କେହି କାହାକୁ ଦେଖୁନଥିଲେ ବାହାଘର ହଉ ଥିଲା ପୁରା ବାହାଘର ଦିନ ହିଁ ବାହାଘର ଦିନ କୋଉଠି ତ ଚତୁର୍ଥୀ ଫୋ ଯୋଉ ଚତୁର୍ଥ ଦିନ ଯାଇକି ତମେ ଦେ ଦେଖିବ କନ୍ୟାକୁ ଦେଖିବ କନ୍ୟା ବରକୁ ଦେଖିବ, ଏବେ ତ କନ୍ୟା ବର ଦି ଜଣ ଦି ଜଣଙ୍କୁ ଦେଖି ହବ ବି ଏ ଆରାମ୍ସେ।
ଯୁଗ ଯେତେ ଆଗକୁ ଯାଉଚି ମାନେ ଏ ସବୁ ଆତଙ୍କ ସେତେ ଅଧିକ-ଅଧିକ ହେଇ-ହେଇ ଯାଉଚି।
ଏମିତି କଣ ପାଇଁ ହଉଚି ବି ମୁଁ ସେଇଟା ବୁଝିପାରୁନି।
କାହିଁକି ଏମିତି ହଉଛି କେଜାଣି, ମୁଁ ବି ନିଜେ ବୁଝିପାରୁନି ଏମିତି କାହିଁକି ହଉଛି।
କଦଳି ଗଲାଣି ଯୁଗ ଆଉ କଣ କରିଆ, ଆଉ ନାହିଁ ସେ ଇଏ ନାହିଁ ଆଉ।
ହଁ। ସେ ସମୟ ଆଉ ନାହିଁ।
ଝିଅ ଗୁଡା ବି ଦେଖୁନୁ ମାନେ ଝିଅ ଗୁଡା ବି ଯାହାକୁ ଭଲ୍ ପାଉଚ, ତାକୁ ଫ୍ୟାମିଲି ଆଗରେ କହିବାକୁ ସାହସ୍ ପାଉନି। ବଟ୍ ଆଉ ଗୋଟେ ପୁଅ କୁ ବାହାହେଇକି ତା ସହିତ ଅ ଜୀବନ ଟା ଛାଡ ତମେ ତା ସହିତ ମାନେ ଅ କଣ ମିଛୁଟାରେ ସମ୍ପର୍କ ରଖିକି ଏ କଣ ନା ଲାଷ୍ଟ କୁ ତାକୁ ଯାଇକି ମାରି ଦଉଚ। କଣ ପାଉଚ, ମାନେ ମାରିଆକୁ ସାହାସ୍ ପାଉଚି କିନ୍ତୁ ଥରେ ମୁହଁ ଖୋଲିକି କହିପାରିବୁନି କି ମୁଁ ବାହା ହେଇ ପାରିବିନି।
ସେଟା ତ ସତ କଥା।
କିଛି ଦୁନିଆ କଣ ପାଇଁ ଏମିତି ସବୁ ଏମତି କରୁଚନ୍ତି ମୁଁ ସେଇଟା ଭାବୁଛି।
ଆଜିର ଆଇନ କାନୁନ ଆଉ ଆଗରୁ କଣ ସବୁ ଆଇନ କୁ ଡରୁଥିଲେ। ଆଇନ କାନୁନ କୁ ଡରୁଥିଲେ। କିନ୍ତୁ ଏବେ ଆଇନ କାନୁନ୍ କୁ ମାନେ କୁ ନିଜ ହୋ ପକେଟ୍ ରେ ରଖିଲା ପରିକା ଲାଗୁଚି। କି ହଁ ପୋଲିସ୍ ତ ଧରି ନବ, ଆଉ ହେଇ ହେଇକା ଜେଲ ଟିକେ ନବ ଅଁ, ଦୁଇ ଚାରି ମାସ ଜେଲରେ ରହିବୁ, ପୁଣି ବାହାରିକି ପଳେଇଆସିବୁ। ପୁଣି ଯୋଉଆକୁ ସେଇଆ। ଆଗରୁ ଜେଲ ବୋଲି କହିଲା ବେଳକୁ ଡର ପଳେଇ ଆସୁଥିଲା ଲୋକଙ୍କ ଦେହରେ। ଜେଲ ଯିବୁ ସେ
ଏବେ ଜେଲରେ ଏବେ ଲୋକ ଦେଖ, ଏବେ ଘରେ ଯେ ତିକି ଖାଇବା ଭଲ ମିଳୁନି, ଜେଲରେ ସେତିକି ଖାଇବା ଭଲ ମିଳୁଚି। ଶୋଇବାକୁ ଭଲ ମିଳୁଛି। ତ ସେମାନେ ତ ଭାବୁ ମାନେ କି ତାପରେ ବି ଏବେ ତୋମେ ନିଜେ ଦେଖିଥି ବ ଏବେ ଯେକୌଣସି ବି ମର୍ଡର ହଉଛି, କେଇ କାହାକୁ ଆଉ ଉଁ, ଫାଶୀ ଦେଇ ଦଉଚନ୍ତି, ଏ ବେଲ୍ ରେ ବାହାରିକି ସେ ପଳି ଆଇଲା ବୁଲଲା ସଇଲା।